ହଁ ବଏସ୍ ଆସଛି?
ହଁ ହଁ।
ହୁଁ କଣ କରୁଥିଲ?
କିଛି ନାହଁ ଏଇଠି ଶୋଇକି ଉଠିକି ବସିଛି ଆଉ।
ଓହୋ।
ତମେ।
ମୁଁ ଏଇଠି ଅଛି ଯିବେ ଆମ ସି ଟିକେ ଖରାପ ହେଇଯାଇଛି ଟିକେ ଆସି ଟିକେ ଲାଇନ ରେ ରହିବେ ଟିକେ।
ହଁ ହଁ।
କ୍ୟା କର ହୋ। ରେଗୁଲାର
ଆଉ ବନ୍ଦ କରିକ ଫ୍ରିଜ ରଖିନୁ ଖୋଲାରେ ଓଁ ବେ। ଆଛା ଆ ଦବା ପାଇଁ ଧ୍ୟାନ ରଖନି ଖାଇଛି। ହଁ ହ୍ୟାଲୋ ହ୍ୟାଲୋ
ହଁ।
ଭଏସ ଆସୁଛି ହଁ ହ୍ୟାଲୋ।
ହଁ ହଁ ଆସୁଛି କହ।
କୁହନ୍ତୁ ଏ ଟିକେ କଣ ହେଇଛି ମାନେ ଇଏ ହେଇଯାଇଛି ନା ଫ୍ରିଜଟା ଟିକେ ଖରାପ ହେଇଯାଇଛି ଜଡ଼ିଲା ବେଳେ ପୁରା ଇ ସ୍ମେଲ୍ ଆସିଛି। ତାର ଫାର କଣ ଜଡି ଯାଇଛି ଏମିତି ମାନେ ଇ ସ୍ମେଲ ଆସୁଛି ତ ବୋଉ ନାହିଁ ନା ବୋ ଇଏ ହଉଛି ଡର ମାଡୁଛି କଣ ଆଜି ହେବ ନ ହବ
ହଁ ତୁ ପ୍ଲକ ଟା କାଢିଦେଉନ।
ହଁ ପ୍ଲକ୍ କାଢି ଦେଲେ ସେ ଜିନିଷ ଅଛି ସବୁ ପାଣି ହେଇଯାଉଛି।
ହଁ ଯେ କିନ୍ତୁ ତମେ ଲଗେଇ ତ ପାରିବନି ନା ଜିନିଷ ପାଣି ହେଇଗଲେ ଆଉ କରିବ ତାକୁ ବାହାର କରିଦବ।
ହଁ ସେଇୟା କରିବା ଦେଖିବା ନହେଲେ କଣ କରିବା।
ଜିଭ।
ଆମେ ପୁରା ଘର ଲାଇନ ଯାଇ ପଳେଇବ ଏଇଥିପାଇଁ ଡର ଡରିକି ମୁଁ ଏ ଝିଅ ଅଛି ସେ ଜାଣିଛି ଫ୍ରିଜ ବିଷୟରେ ତ ଟିକେ
ସେଇଥିପାଇଁ ତାକୁ ଡାକିଲି ମୁଁ କହିଲି ଆସିକି ଟିକେ ଦେ
ସେ ଜାଣିଛି ତା ଭେଣେଇ କାମ କରିଥିଲେ, ସେ ସବୁ ଜାଣିଛି।
ହୁଁ।
ଆଉ, ଘରେ ସବୁ
ହଁ ସବୁ ଭଲ ଅଉ, ତମର ଆଉ କେତେଟା କଣ ରହିଲା? ହଁ ମୁଁ କହିଲି ତମର କେତେଟା କଣ ରହିଲା?
ଆରେ ମନା କରିୁଥିଲେ ଏ ବିଷୟରେ କଲ୍ ରେ
ଆପଣଙ୍କ କଣ ସରିଯାଇଛି?
ନା ନା, ସରିଥିଲେ କଣ କହିଥାନ୍ତି।
ହଁ ସେଇ କଥା।
ସେୟା ସିଏ ଆଉ ସରିବନି।
ମୋର ଏଇ ସରିନି ଅଛିି, ବହୁତ ଅଛିି।
ହୁଁ ହୁଁ ହୁଁ, ତାପରେ ଏରି ନେଟୱର୍କ ପାଉନି ନା ପ୍ରୋବ୍ଲେମ ହଉଛି, ଅସୁବିଧା ମାନେ ଉଁ ତମ ସହିତ କଥା ହେଲା
ହୁଁ ହୁଁ।
ଏବେ ବି ଦେଖୁନ ଏବେ ବି କଥା ଟିକେ ଡେରି ରେ ଶଭୁଛି।
ସେ ଯୋଉ ବର୍ଷା ହଉଛି ନେଟୱାର୍କ ସବୁ ଜାଗେ ଖରାପ ହେଇଯାଉଛି। କଣ କରିବ?
ହଁ ବା, ମୁଁ ତମୁକୁ ମୁଁ ଖାଇଥିଲି ସେଇ ଖରା ବେଳେ ହିଁ ଖାଇଥିଲି, ଯାହା ଖେଚେଡି ଖାଇଥିଲି, ଆଉ କିଛି ଖାଇନି। ଶୋଇ ପଡିଥିଲି, ଶୋଇକି ଉଠିଲି ଆଉ।
ଆଉ ସନ୍ଧ୍ୟାରେ କିଛି ଖାଇନାହିଁ।
ନା ନା, ସନ୍ଦରେ କିଛି ଖାଇନାହିଁ।
ହଁ ଖାଇଦଉନ, ଚା ପ ମାନେ ଯେମିତି ଅଛି ବର୍ଷା ହଉଛି, ସେଇ ସବୁ ଖାଇଲେ ଭଲ ନାଗେ।
ହଁ ସେଇଆ ସେ ଟିକେ ଲାଇନ ବି ପଳଉଛି, ତାପରେ ଭଲ ବି ଲାଗୁନି ଗୋଟେ
ପଡୁଛି ଆମର କାଲିଠୁ ଯାଇଛି, ସନ୍ଧ୍ୟରେ ବି ଯାଇଥିଲା। ଏବେ ଆଜି ଗୋଟେରେ ଆସିଲା, ଗୋଟେରେ ଆସିକି ମୁଁ ସବୁ ରୋଷେଇ କରିଦେଲି ଝଟଟି, ଇଣ୍ଡକ୍ସନ ଅଛି ଭାତ ଚଢେଇଦେଲି ଗ୍ୟାସ ରେ ଡାଲି କରିଦେଲି। ଆଳୁ ଭର୍ତ୍ତା ଏଇ ସବୁ କରି କରିଦେଲି ଖାଇଦେଲି। ହ ଆଉ ଘରେ ସବୁ କଣ କରୁଛନ୍ତି?
ଉଁ ଘରେ ବାପା ତ ପଳେଇଲେଣି ବାହାରକୁ, ଏଇ ବୋଉ କଣ ରୋଷେଇ କରୁଛନ୍ତି କଣ? ଆଉ ତ କେହି ନାହାନ୍ତି ଆଉ, ମୁଁ ଏଇଠି ବୁଲୁଛି ଆଉ। ବାହାରକୁ ଗଲା ବେଳକୁ ମାନେ ନେଟୱାର୍କ ପାଉଛି ବାହାରକୁ ଗଲେ, ବାହାରକୁ ଗଲା ବେଳୁ ସେ ସବୁ ବେଙ୍ଗ ପୋକ ଜୋକ ଯୋଉ ସାଉଣ୍ଡ୍ କରୁଚନ୍ତି ମାନେ ପୁରା ଏ ଏତେ ଜୋର୍ ସାଉଣ୍ଡ କରୁଚନ୍ତି ତମକୁ ମୋ କଥା ଶୁଭିଅନି ସେମାନଙ୍କ କଥା ଶୁଭିବ।
ଆମର ବି ଏଠି କତ୍ ଇଏ ହଉଛି ମାନେ ଶୁଗା ଯାଉଛି। ବହୁତ୍ ଦୂରରେ ଅଛି ମାନେ ପୋଖରୀ ଅଛି ସେଥିରେ ଅଛନ୍ତି।
ହଁ କିନ୍ତୁ ଆମର ପୁରା ବାରି ଚାରି ପାଖ ଗଛ ନା ମାନେ ଘର ଚାରି ପାଖର ତ ସେଥିଲାଗି ତାପରେ କାଇଁ କେଜାଣି ତମ ସହିତ କଥା ହେଲା ଅଳକୁ ନେଟୱାର୍କ ପୁରା ଇସ୍ୟୁ ହଉଛି ଅଲ୍ଗା କିଏ କଥା ହେଲା ଅଳକୁ କିଛି ବେଶୀ ହଉନି। କାଇ‍ଁକି ନା ଅଲ୍ଗା କିଏ କ ଥା ହେଲା ଆଳକୁ ତାଙ୍କର ନେଟୱାର୍କ ଭଲ ଆସିକି ମୋର ଖରାପ ଆସୁଚି ଆଡଜେଷ୍ଟ ହେଇଯାଉଚି ଏବେ ଦି ଜଣ ଙ୍କର ଖରାପ୍ ଆସିଲା ଆଳକୁ ଆଉ ହେଇପାରେନି।
ହେଇପାରୁନି ମାନେ ତା ପାଇଁ ଛାତ ଉପରେ ଆସିକି କଥା ହଉଛି ନା।
ହୁଁ ସେ ଆସିଲେ ବି ସେଇ ନେଟୱାର୍କ ହିଁ ଇସ୍ୟୁ ମାନେ କଁ ହିଁ କରିପାରିବ ଆଉ। ଟିକେ ବର୍ଷା କମିଲେ ହିଁ ଯାହା ହବ।
ବର୍ଷା ତ ଉଁ ଏବେ ନଅ ତାରିଖ୍ ଉଁ ଦିନ ପର୍ଯ୍ୟନ୍ତ ହେବ। ଲଘୁଚାପ୍ ହେବାର ବି ଅଛି କହୁଥିଲେ ତ।
ଆଉ କଣ ସବୁ ଆଜିର ରାତିରେ ଆଇଟମ୍ କଣ କଁ ରୋଷେଇ କରିବ?
ରୋଷେଇ ରୁଟି ଅଛି ଅଣ୍ଡ କରିଦବୁ ଆଉ। ଅଣ୍ଡା ତରକାରୀ କରିଦେଲେ ତରକାରୀ ନଏଲେ ପିଲା ଯୋ ଇଏ କରି ଖାଉଛି। ସେମ୍ତି ଖାଲି ସେମିତି।
ହୁ ହୁଁ।
ଅଣ୍ଡା ତରକାରୀ କ କେମିତି କଣ କର ଆମ ଟିକେ ରେସିପି କହିଲ?
ଅଣ୍ଡାର?
ହଁ ଆଣ୍ଡାର।
ଅଣ୍ଡା ଆଗେ ସିଝେଇଦେବ ସିଝେଇକି ଦଶ ମିନ୍ ଛାଡିଦବା ଅଣ୍ଡା ସିଝେଇଲେ ଦଶ ମିନିଟ୍ ନାଗୁଛି ତାକୁ ଛାଡିକି ତାପରେ ମାଁ ତେଲରେ ପିଆଜ ଇଏ କରିବା ପିଆଜ ସାରିକି ଲସୁଣ ପକେଇବେ ରସୁଣ ଅଦା ଆଜ୍ଞା ନାଲି ହେଇଗଲେ ସବୁ ମସଲା ମୁଁ ପକେଇଦିଏ ଆମ ମସଲା ମାନେ ଜିରା ଧନିଆ ହଳଦୀ ମିର୍ଚି ସବୁ ଏକା ସାଙ୍ଗରେ ଉଁ ଗୋଳେଇକି ରଖିଦିଏ। ସେଇଟା ଦି ଚାମଚ ପକେଇଦିଏ, ତାପରେ ଆଳୁ ପକେଇଦିଆ। ଆଳୁ ସିଜି ଗଲେ ତାପରେ ଟମାଟର ପକେଇକି ଅଣ୍ଡା ପକେଇଦଲେ ହେଇଯାଉଛି। ତେଲ ଛାଡ଼ି ଦେଲେ ହଇଗଲା।
ଅଁ ହଁ ହୁଁ-ହୁଁ ମାନେ ଆମର ସବୁ ଏଇଠି କୁହନାଇଁ, ହଳଦୀ ବି ପ
ହଁ-ହଁ ହଳଦୀ କହିଲି ହଁ ମୁଁ କହିଲି ନି ହଳଦୀ ଜିରା ଧନିଆ ଆଉ ଲଙ୍କା ସବୁ ଗୁଡେଇକି ଏକା ଜାଗାରେ ରହୁଛି ଏକା ଡବାରେ ଆମ ଚାରି ଟ ମିଶେଇକି ରଖିଦଉଚି କିଏ ଯାଉଚି ଅଲ୍ଗା ଅଲ୍ଗା କେତେ କେତେ କେତେ ମିଶେଇକି ପକେଇବା ବୋଉ ଆମର ରଖିଦଉ ଯଉ ତରକାରୀ କରୁଛି ସେଥିରେ ଦି ଚାମଚ ପକେଇ ଦଉଛି ହେଇଯାଉଛି।
ଆମର ଏଠି କଣ ହୁଏ କି ଆମର କଣ ପିଆଜ ଯଉ ଜାରନ୍ତିନି ଏତିକି ଚିକେନ୍ ରେ ହେଲେ ଜାରନ୍ତି ମାନେ ପିଆଜ ଜାରିବ ଅଦା ରସୁଣ ପେଷ୍ଟ ଅଲ୍ଗା ଦବ। କିନ୍ତୁ ଆମର ଅଣ୍ଡାରେ କଣ କରନ୍ତି ପିଆଜ ଅଦା ରସୁଣ ପେଷ୍ଟ ସବୁ ମିଶ୍ ଶେଇ କି ଗୋଟା ପେଷ୍ଟ କରିଦିଅନ୍ତି ତାକୁ ଏକାଥରେ କଷି ଦିଅନ୍ତି। ହଁ-ହଁ ଟମାଟ ସେଇ ସାଙ୍ଗରେ ବି ପକେଇ ପାରିବ ଅଲ୍ଗା ବି ପକେଇ ପାରିବ।
ଅଁ ନାଇଁ ମୁଁ ଏମିତି କରେ ଆଉ ଟମାଟ ଯଉ ପିଶିକି ରଖିଥି ସେଥିରେ ଗୋଟେ ପିଆଜ ପକେଇଦିଏ।
ଆଉ।
ହେଇ ଯାଉଛି।
ହଁ ସେମି କେତେ ପ୍ରକାର ହେଇପାରିବ କେତେ କଣ ଅଛି।
ହଁ। ଏବେ ଗରମ ଲାଗୁଛି ମୁଁ ଛାତ ଉପରେ ଆସିକି ବସିଲିଣି ଗରମ କାହିଁକି ନାଗୁଛି କେଜାଣି?
ହୁଁ ହଉ ହଁ ତମର ସେଆଡେ କଣ କଣ ସବୁ ଚାଲିଛି, ତମ ସେ ଯ ଛୁଆ ଦି ଜଣ କଣ କରୁଛନ୍ତି?
ଭଉଣୀ ନାଇଁ କିି ଜେଜମା ଘରେ ଅଛି ସେ କଣ ପଢୁଛନ୍ତି। ପାଠ ପଢୁଛନ୍ତି।
ତ ଆଉ ସେ କେତେଦିନ ରହିବେ ତମ ଭଉଣୀ ନା ପଳେଇବେ?
ଆଉ ଦି ତିନି ଦିନ ରହିବେ ପଳେଇବେ ମୁଁ ନେଇକି ଛାଡିଦେବି ତାଙ୍କୁ।
ହୁଁ ତାଙ୍କ ଘର କୋଉଠି?
ଏ ତାଙ୍କ ଘର ଯାଇକି ରାମେଶ୍ଵର।
ରାମେଶ୍ଵର କୁଆଡ଼େ?
ଅ ପାଗା ରାମେଶ୍ଵର ଯାଇଁ, ହଁ ପାଗା ଭିତରେ।
ହଁ ହଁ ସେ ଯୋଉ ଭୀମରାଜପୁର
ହଁ ହଁ ହଁ ବଡ଼ ଭୀମରାଜପୁର
ବଡ ଦିନ ଅଧଘଣ୍ଟା ଯେହେତୁ,
ହଁ ସେଇ ସେଇ ଜାଗା ସେଇ ଜାଗାରେ ରଉଛନ୍ତି।
ହୁଁ ମୁଁ ଯାଇଛି ମୋର ସେଠି ଗୋଟେ ସାଙ୍ଗ ଘର ଅଛି ତ ସେଇ ଭୀମରାଜପୁର ରେ।
ହଁ ହଁ ତାଙ୍କର ବଡ ଭୀମରାଜକୁଲ ମୁଁ ଯାଇ
ସେଇଠି ଗୋଟେ ମନ୍ଦିର ନାଇଁ ସେ ଯୋଉ ପା ପାହାଚ ପାହାଚ ବହୁତ ଉପରକୁ ଚଢି ଚଢି ଯିବ?
ଉପରେ ଜାଇଙ୍କି ପୁରା।
ମୁଁ ସେଇଠି ଯାଇଥିଲି ସେଠି ସାଇଡ ରେ ନଈ ଅଛି।
ହଁ ତାଙ୍କର ନାଇଁ ଅଛି ଠିକ ଅଛି ରଖିଦିଅ।
ହଁ ହଁ ମୁଁ ରଖୁଛି ଆଉ।
ରଖୁଛି।